ହାଲୋ ହଁ ହ୍ୟାଲୋ।
ହଁ କଣ କରୁଛନ୍ତି?
ହଁ ଏଇଠି ବସିଥିଲି ଟିକେନାଗୁ ଆଉ ସନ୍ଧ୍ୟା ଦେଇକି ଆସିକି ଆଉ ଆଉ ଆପଣ କଣ କରୁଚନ୍ତି?
ପୁଅକୁ ପଢଉଥିଲି
ପୁଅଟା ଛୋଟ କି?
ହଁଁ ପାଞ୍ଚବର୍ଷର। ଆପଣ ମ୍ୟାରେଟ୍?
ହଁ ହଁ।
ପୁଅ ଝିଅ କଣ?
ଏଇ ପୁଅଟା ଇଲେଭେନ୍ଥ ରେ ପଢୁଛି ଆଉ
ଆଚ୍ଛା।
ଆଉ ଆପଣ କଣ ସନ୍ଧ୍ୟାବେଳେ କଣ ଖାଇବା ପିଇବା କଣ କରିଛନ୍ତି?
ସନ୍ଧ୍ୟାବେଳେ କିଛି କରିନି
ଶୋଇ ପଡିଥିଲୁ ଆଜି ଟିକେ ସ୍କୁଲରୁୁ ଆସିଲା ବେଳେ ଓଦା ହେଇଥିଲୁ ତ ହାଲିଆ ହେଇକି ଶୋଇପଡିଥିଲୁ ମା ପୁଅ ତ ଉଠିକି ଏଠି ବସିଛି ଆଉ ପଢ଼ଉଚି ତାକୁ ଆଉ
ହଁ ଆଉ ଘରେ ସବୁ କିଏ କିଏ ଅଛନ୍ତି?
କିଏ କିଏ ଅଛନ୍ତି ନାଇଁ ଘରେ କେହି ନାହାନ୍ତି ଆମେ ଦି ଜଣ
ହୁଁ କୋଉଠି ରହୁଛନ୍ତି?
ହୁଁ ଯୋଉ ଆଠଗଡ଼ ଜାଣିଥିବେ ନୂଆପାଟନା
ହଁ ଆଠଗଡ ଜାଣିଛି କୋଉଠି ଆଠଗଡର
ନୂଆପାଟନା ଦିଗି ଦିଗା ଯୋଉ
ଦିଗିରିଆ
ଆଜ୍ଞା।
ଓହୋ ପ୍ରପର ଘର ତିଗିରିଆ ନା ନାଇଁ
ନାଇଁ ଶାଶୁଘର
ଶାଶୁଘର ଆଉ ହଁ ମାନେ ଯୋଉ ତିଗିରିଆରେ କଣ ଭଲ ଭଲ ଜାଗା ଅଛି କଣ? ବୁଲାବୁଲି
ନାଇଁ ମୁଁ ତ ରହିନଥିଲି ମୁଁ ଏବେ ଆସିଛି ଗାଁକୁ ମୁଁ ବାହାରେ ରହୁଥିଲି ହଜବେଣ୍ଡଙ୍କ ସାଙ୍ଗରେ ରାଜସ୍ଥାନରେ।
ଆଚ୍ଛା ଆଚ୍ଛା।
ଜାଣିନି ଏ ବିଷୟରେ କିଛି
ହୁଁ।
ଆମର ନରସିଂହପୁର ଗୋଟେ ଅଛି ମାମ ବାପ ଘର ଗୋଟେ ଆମର ସେପଟେ ଭଲ ଭଲ ଜାଗା ଅଛି ଭଟ୍ଟାରିକା ପ୍ରଗଳା, ଦିଅଁଝର
ହୁଁ।
ଏସବୁ ଅଛି ଦେଖିବା ପାଇଁ ଭଲ ଭଲ ଜାଗା
ହଁ ହୁଁ। ଆଉ ଯୋଉ ଜଗଜତି କି ହଁ ଆମର ତ ଏଇଠି ଆମର ଖୋର୍ଦ୍ଧା
ଆଚ୍ଛା।
ଆଉ ଡ଼ି ଆଉ ଖୋର୍ଦ୍ଧାରେ ଏଇଠି ତ କିଛି ଆମର ଏଇ ବରୁଣେଇ ପାହାଡ ଖାଲି ଅଛି ଆମେ ଏଇ ରଜମଉଜ ଉଛବ ହୁଏ ରଜ ବେଳେ ଖାଲି ଆଉ ଅଲଗା ବେଳେ ବି ହଁ ହଁ। ଆଉ ଏମିତି ଆଉ ଆଉ ଦିପରେ ଆଜି କଣ ରୋଷେଇ ହେଇଥିଲା?
ଦିପରେ ଡାଲି, ଭଜା ଖଟା।
ହୁଁ ସାଧା
ଉଁ ହଁ ଆମେ ଆ ନନଭେଜ ଖାାଉନୁ।
ଟୋଟାଲି ଖାଆନ୍ତିନି ନା ନାଇଁ ଗୁରୁବାର ବୋଲିି ଖାାଉନ
ନା ନା ଟୋଟାଲ ଖାଉନୁ।
ଉଁ ହୁଁ।
ଆପଣ କଣ ରୋଷେଇ କରିଥିଲେ ଆପଣ କଣ ରୋଷେଇ କରିଥିଲେ?
ମୁଁ ଆଜି ଆମର ଗୁରୁବାର ବଲି ଆମର ସାଧା ଆମେ ଆ ଖାଉତ ମୁଁ ଅରୁଆ ଭାତ, ଡାଲମା, ଆଉ ଆଳୁ ଭେଣ୍ଡି ଭଜା। ଆଉ ସାଲାଡ, ଆଉ ପା ପଡ ଏମିତି କରିଥିଲି ଆଉ ପୁଅ ଟିକେ ଆଳୁ ଚିପ୍ସ ଖାଏ ବଲି ପୁଅର ଟିକେ ନାକୁ ଆଳୁ ଚିପ୍ସ କରିଥିଲି ଆଉ
ଆଚ୍ଛା।
ହଉ
ଆଉ ରାତିରେ କଣ କରିବେ?
ମୋର ତ ଆଜି ଗୁରୁବାର ରାତିରେ ଏଇନା ଟିକେ ପରଟା କରିବି। ଆଉ ଆଳୁ ଭଜା ଟିକେ କରିବି। ଡାଲମା ଅଛି ଆଉ ଏିମିତି ବିଶେଷ କିଛି କରିବିନି ପୁଅ କହୁଛି କି ଆଉ ସେ ଟିକେ କହିଲା ମୁଁ ଭାତ ଖାଇଦେବି ଆଉ ହୁଁ ଆଉ ଭାତ ଖାଇଦେବି ତା ସାଙ୍ଗରେ ଟିକେ ନାଗୁ ଆଳୁ ଚିପ୍ସ ତାର ଛାଣିଦେଲେ ଡାଲମା ଅଛି ଖାଇଦବ ସେ ପରଟା ରୁଟି ଖାଇବନି ଆଉ।
ଆଛା।
ଆପଣଙ୍କର କଣ ଆଜି ରୋଷେଇ?
ଏଇ ନାଇଁ ଏତି ରୁଟି ଦିଟା ଖାଲି କରିବି ଆଉ ତରକାରୀ ତ ସବୁ ଅଛି ସକାଳର।
ହୁଁ ହୁଁ।
ରୁଟି ଖାଲି ଦିଇଟା କରିଦେବ।
ହଁ ଆଉ ଆଉ ଯୋଉ ଆଉ କଣ ରୋଷେଇ ଭଲ ବନାନ୍ତି କଣ? କଣ ଭଲ ଲାଗେ ଖାଇବା ପାଇଁ?
ମସରୁମ୍, ପନିର୍।
ହଁ ହଁ ହଁ ହୁଁ। ମସରୁମଟା କେମିତି ମାନେ ତରକାରୀ କରି ଖାଆନ୍ତି ନା ଭଜା ଖାଆନ୍ତି କେମିତି ଭଲ ଲାଗେ?
ତରକାରୀ ସେଇଟା ଗୋଟା କରିକି ଗୋଟା ଟା ମାନେ ଛୋଟ ଛୋଟ ଛୋଟ୍ ହେଇ ଥିବ ଯୋଉ କଢଟା ତାର
ହଁ ହଁ।
ସେଟାକୁ ମାନେ ବ ମସଲାରେ ଗୋଟା କଷେଇଲେ ବଢିଆ ଲାଗେ ମତେ ସେମିତି। ଏରେ ଗୋଲ ବୁଲାଅ। ଗାର
ହା
ଗାର ଟାଣ।
ହୁଁ। ମୁଁ କେମିତି ଗୋଟା କେବେ କରିନି ମସରୁମ୍ ତରକାରୀ ତ ମୁଁ ସେଇୟା ପଚାରିଲି ଗୋଟା କେମିତି କରନ୍ତିିନି?
ପୁରା ପୁରା ତାର ଯୋଉ ଛୋଟ ଛୋଟ କଢଉରା ଆସୁଚି ସେଇଟାକୁ ଆଣିକି ତାକୁ ସେମିତି ମାନେ ତାକୁ
କଣ ସେଇଟା ଯୋଉ ବାହାରେ ଯୋଉ ଛ
ପାଳ ଛତୁ ହଁ ହଁ। ଯୋଉଟାକୁ ଆମେ ଏମିତି ବିକୁଚନ୍ତି ଯୋଉରାକ ଆ । ସେଇଟାକୁ ଉଁ ଅଁ ସେଇଟା ମାନେ ଏମିତି ଧୋଇଦେବେ ଦୋ ପାଣିରେ ପକେଇକି ରଖିଦେବେ। ତାକୁ ମସଲା ଆମେ ଯେମିତି ଚେ ନନଭେଜ୍ ଯେମିତି ରାନ୍ଧୁଚେ। ଆଳୁ ହେରିକା ପକେଇକି ସେମିତି ତାକୁ କଷେଇବା କିନ୍ତୁ ଛତୁଟାକୁ ଭଜା ହବନି। ଆମେ ଛତୁଟାକୁ ଯେତେବେଳେ କରୁଚେ ଭାଜିକି ଯେମିତି ହଁ କଞ୍ଚାରେ।
ଛତୁଟାକୁ ଛୋଟ ଛୋଟ କି କାଟିକିନି ତାକୁ ଆଗ ଟିକେ ନାଗୁ ପାଣି ଟିକେ ବସେଇ ଦିଏ କଡେଇରେ। ଲୁଣ ହଳଦୀ ପକେଇକି ତା ପାଣିଟା ବହୁତ ଦଉନାହାନ୍ତି କି ଆଜିକାଲି। ତ ପାଣିଟାକୁ ବାହାର କରିଦିଏ ଟି କେ ଫୁଟିଗଲା ପରେ ଲୁଣ ପକେଇ ଦେଲାରୁ ସିଜା ତାହା ପାଣିଥିବ ଭାର ଦି ତାକୁ ତେଣୁକରି ଅଳ୍ପ ତେଲରେ ବି ସେ ଟିକେ ଭାଜି ହେଇଯାଏ।
ହଁ ନାଇଁ ବେଶୀ ତେଲରେ ବି ମ ସଲାରେ ତେଲ ବି ବେଶୀ ଦରକାର ନାହିଁ ଛତୁରେ। ମୁଁ ବେଶୀ ତେଲରେ ରାନ୍ଧେନି।
ଆଚ୍ଛା ଆଚ୍ଛା ଏ ଗୋଟା କରନ୍ତି ଯୋଉ ସେଟା ମ ସେଇଆ କୋହୁଚି ମୁଁ ଜାଣନି।
ସେଇୟା ମସଲା ଯେମିତି ଆମେ ନନଭେଜ୍ ପାଇଁ କି ଯେମିତି ଅଲଗା ମସଲା ଜିନିଷ ପାଇଁ ଯେମତି ମସଲା କଷଉଚେ ସେମିତି ବସେଇ ଦବା ଆଳୁ ପକେଇବେ ଯଦି ଆପଣଙ୍କ ଇଛା। ଦିଇଟା ଆଳୁ ପକେଇଲେ ବି ଭଲ ଲାଗିବ। ମୋ ପୁଅ ଭଲପାଏ ସେଥିପାଇଁ ଆଳୁ ପକାଏ ହଁ ସେଇୟା। ତ ହେଇ ସେଇ ଗୋ-ଗୋଟା ଛତୁ ଆମେ ଯେମିତି ନେଇ ଚିକେନ ଟା ଯେମିତି କଷୁଚେ। ସେମିତି ଗୋଟା ସେଇଟାକୁ ପକେଇକି ପୁରା କଷିବାକୁ ପଡିବ। ତାପରେ ସେଇ ପାଣିଟା ବାହାରିବ ନା ଯେହେତୁ ଗୋଟା ପଡୁଚି ପାଣିଟା ବାହାରିବ ସେ ଭଜା ହଉନି ତ ପା ହେଇ ପାଣିରେ ପାଣିରେ ତାକୁ କଷେଇବ କଷେଇଲେ କଷା ଖାଇ ପାରିବେ ତାପରେ ଯଦି ଝୋଳ କେତେ ଢାଲେ ପାଣି ଦେବେ ଆଉେ ମା ନେ ପୁରା କଷେଇ କଷେଇ ସିଝି ସିଝି ସିଝି ସିଝି ସେ ପୁରା କଷି ଗଲା ପରେ ତାପରେ ପାଣି ଦିଆହବ। ବଢିଆ ଲାଗିବ ଟେଷ୍ଟ ଲାଗିବ ହଁ ଟେଷ୍ଟ ଲାଗିବ ଭଲ।
ଆଉ ପନିର ଟା ପନିର ଟା କଣ ମାନେ ଏମିତି ତରକାରୀ ଭଲ ଲାଗେ ନା ନାଇଁ ଆଜିକାଲି ଯୋଉ ଚିଲି ପନିର ପିଲାମାନେ ଖୋଜୁଛନ୍ତି ଖାଇମୁ।
ନା ଚିଲି ପନିର ଆମର କେହି ପସନ୍ଦ କରନ୍ତିନି ଛାଣିଦେଲା ପରେ ସେଇଟାକୁ ଭଲ ପାଆନ୍ତିନି ବେଶୀ। ସିଏ ଢ଼ାବା ବାବୁ। ହଁ ତା ବାବା ପସନ୍ଦ କରନ୍ତି ଯେଉଁ ବଟର ପନିର୍।
ଓ ବଟର ପନିର ଟା ବଟର ପନିର ଟା କେମତି ବନାନ୍ତି ମୋତେ ଟିକେ ଶିଖେଇ ଦେଲେ ମୁଁ ବଟର ପନିର ସତରେ କେବେ କରିନି।
ଆମର ପନିର ଟାକୁ ଟିକେ ଆ- ମାନେ ଗରମ ପାଣିିରେ ପକେଇଦବା। ପକେଇ ସାରିଲା ପରେ ତାକୁ ଅଧଘଣ୍ଟେ ରଖିଦେଇକି ଆମେ ମସଲା ପାଇଁ ପିଆଜ, ରସୁଣ, କାଜୁ, ଅଦା ଟିକେ କଞ୍ଚା ଲଙ୍କା ଆଉ ଗୋଟା ମସଲା ଯାହା ପସନ୍ଦ ଆପଣଙ୍କୁ ମୁଁ ଲବଙ୍ଗ ପକାଏ। ଗୁଜୁରାତି ଗୋଟେ ଲବଙ୍ଗ ଦୁଇଟା ଅଳ୍ପ ଟିକଏ ଡାଲଚିନି ଆଉ ତେଜପତ୍ର। ତାକୁ ତେଲରେ ଟିକେ ଭାଜିଦିଏ। ଭାଜି ଦେଇ ଗ୍ରାଣ୍ଡିଙ୍ଗ କରିଦିଏ ଯୋଉ ପୋସ୍ତ ପୋସ୍ତକ ଯୋଉଟା ଆସେ ଆମର। ସେଇଥିରେ ଟିକେ ପକେଇକି ମୁଁ ଗ୍ରାଇଣ୍ଡିଙ୍ଗ ହଁ ଗ୍ରାଇଣ୍ଡିଙ୍ଗ କରିଦେଇକି ରଖେ। ତାପରେ ସେଇଟାକୁ ମସଲାଟାକୁ କଷେଇକି
ହୁଁ।
ସେ ତେଲ ଗରମ ହେଲା ପରେ ଟିକେ ଚିନି ପକେଇଦେଲେ କଲର ଆସିବ ଭଲ।
ହଁ ହଁ।
ଅ ସେଇ ତେଲ୍ ତାତିଗଲା ପରେ ତାରେ ମସଲାଟାକୁ ଢାଳିକି କଷେଇବ।
ହୁଁ।
ଲାଏ ପନିରଟାକୁ ମୁଁ ଗୋଟା କ ମାନେ ସେମିତି କଞ୍ଚା କରେ ମାନେତେ ଖ ଭାଜେନି ତେଲରେ ନାଇଁ ଟିକେ ବଡ଼ ବଡ଼ ପିସ୍ କରିବା ବଡ଼ ବଡ଼ ପିସ୍ କରିକା କରଦେଇକି ଆଗ ମସଲା ଟା କଷେଇଦବା। ଭଲରେ କଷି ହେଇଗଲା ପରେ ତାପରେ ଟିକେ ପାଣି ଦେଇକି
ହୁଁ।
ପନିରଟା ଟିକିଏ ବଡ଼ ବଡ଼ ପିସ୍ କଟିକି କାଟିକି ପକେଇବା। ତାପରେ ଲାଷ୍ଟକୁ କ୍ରିମ୍ ଟିକେ ଆଉ ବଟର ଟିକେ ମୁଁ ପକାଏ।
ହୁଁ ଓହୋ କ୍ରିମ ଟା ବି ୟୁଜ କରନ୍ତି ନାଇଁ କି?
ହଁ।
ଓଁ ହଁ। ଭଲ ଲାଗୁଥିବ ତାହେଲେ ଆଉ?
ଆପଣ କେମିତି ରାନ୍ଧନ୍ତି?
ମୁଁ ଯେତେବେଳେ କରେ ଏଇ ପୁଅ ଟିକେ ଖାଲି କହିବ ଏ ପିଲାଙ୍କର ଖାଲି ଚିଲି ପନିର ଖାଇବୁ ଚିଲ୍ଲିି ସୋୟାବିନ୍ ଖାଇବୁ। ଚିଲି ଚିକେନ ଖାଇବୁ ସିଏ ଆଉ ତରକାରୀ ପତର ହେନେ ମ। ତେଟିକେ କିନ୍ତୁ ତରକାରୀ ଭଲ ଲାଗେ ମୁଁ ସାଧାରେ ଯୋଉ ତରକାରୀ କରେନି କି ଯୋଉ ମାନେ ଏମତି। ବିନା ପିଆଜ ରସୁଣରେ ଯେଉଁଦିନ ଅରୁଆରେ କରେ ମୋତେ ଟିକିଏ ସେ ସାଧାଟା ଭଲ ଲାଗେ। ମାନେ ଅଦା ଯୋଉ ଆମର କଣ କହିଲେ ଯୋଉ। ଧନିଆ, ଜିରା ଗୁଣ୍ଡ ଆଉ କାଜୁ ଚାରମଗଜ୍ ଏଇଟା ସବୁ ବାଟିକି ନା ଟମାଟୋ ଗୋଟେ କି ଦିଟା ବାଟିକି କି ସେମିତି ଯେମିତି ଲୁଣ, ହଳଦୀ, ଲଙ୍କାଗୁଣ୍ଡ ସବୁ ଏକା ସାଙ୍ଗାରେ ମୁଁ ଗୋଳେଇ ଦେଇଥାଏ। ତ ଟିକେ ନାକୁ ଘିଅ ହଉ କି ତେଲ ହଉ ତା ଦେହରେ ପକେଇକିନା ମସଲା ଟାକୁ ଘା ବଟିକିନା ସେ ପନିର୍ ଟା ଟିକିଏ ନାକୁ ଘିଅରେ ଭାଜି ଦେଇଥାଏ ଗୁଆ ଘିଅରେ ମାନେ ଏମ୍ତି ଭାଜି ଦେଇଥାଏ ମାନେ ଏମିତି ତାକୁ ଛାଣେନି ବଡ ବଡ ପିସ୍ କରି ତାକୁ ଟିକେ ଭାଜି ଦେଇଥାଏ ଆଉ ତା ଦେହେରେ ସେଇ ମସ୍ଲା ଟିକେ କଷେଇ ହେଲା ପରେ ତାକୁ ପକେଇକିନା ତର୍କାରୀ କରିଦିଏ ଗରମ୍ ଭାତରେ ଡାଲି ଟିକେ କଲେ ମତେ ଭଲ୍ ଲାଗେ ଏ ପୁଅ ଖାଇଲେ ସିଏ ଖାଲି କହିବ ଚିଲି ତ ଯେମିତି ଦେଖିଥିବ ପିଆଜ, କ୍ୟାପ୍ସିକମ୍ ଦେଇକି ତାକୁ କରିବାକୁ ପଡିବ ଆଉ କଣ। ଚିଲିଟାରେ ଚିଲିଟାରେ ଟିକେ ତେଲ ଅଧିକ ଯାହା ହେଲେ ବି ତେଲ ଟିକେ ଖାଇ ହ ନା କାରଣ ପନିର୍ ଟା ଛଣା ହବ ପନିର୍ ଟାରେ ଟିକେ ପଡିବ ଅଦା ରସୁଣ ପେଷ୍ଟେ ଙ୍କଫ୍ଲୋର୍, ମଇଦା ଟିକେ ତାକୁ ପୁରା ଛଣା ହବ ଗୋଟି ଗୋଟିକି ତ ସେଥିଲାଗି ଟିକେ ଅଧିକ ତେଲ ଯୋଗୁ ମୁଁ ଖାଇବାକୁ ଭଲ ପାଏନି।
ହଁ ସେଇୟା ଆମ ଘରେବି ସେଇ ତେଲ ଯୁଗୁରୁ ବେଶୀ କେହି ଖାଇବାକୁ ପସନ୍ କରନ୍ତିନି ତ ମୁଁ କେବେ କରେନି।
ସବୁ ରୋଗକୁ ଡରି ଯାଇକି ଯୋଉ ତେଲ ଫେଲ ବେଶି ଖାଇଲେ ଏପଟେ ଯୋଉ ଦେହ ଫେହ ଖରାପ ହବ ସେ ଥିଲାଗି ଟିକେ ତେଲକୁ ଟିକେ ବେଶୀ ଆମେ ତେଲୁ ଟିକେ ଦୂରେଇକି ମୁଁ ତ ଖାଏନି ବେଶୀ ଖାଲି। ଏଇ ଛୁଆତ ଥରେ ବୁଝିବେନି ନା ଆଉ ଆମ ଯୋଗୁ ସିଏ କହିବେ ଯେ ଆମର ଟିକେ ତମେ ଚିଲି ପନିରି କର। କୋବି ଦିନେତ ସେ ସବୁବେଳେ ଖାଲି କହିବ ଚିଲି କୋବିଚି କୋବିରେ ମାନେ ବିଶେଷେ ତେଲ କୋବିରେ ହିଁ ଟାଣେ ପନିର୍ ରେ ଏତେଟା ତେଲ ଟାଣେନି ମାନେ ପନିର୍ ରେ ଯେତିକି ତାର ମାତ୍ରା ତେଲ ଟାଣିବ କିନ୍ତୁ କୋବିରେ ଏତେ ତେଲ ଟାଣେ କିନ୍ତୁ ପିଲାଙ୍କର ପସନ୍ଦ ଖାଲେ ସେଇ କୋବିରେ ଥାଏ। ଚିଲି କୋବି ଖାଇବି ଏମିତି କରିବାକୁ ପଡେ ଟିକେ ଆଉ।
ଅହଁ।
ସେଇଆ ଆଉ ଆଉ ଆଜି ତାହେଲେ କଣ ଖାଇବା ତାହେଲେ କଣ ପୁଅ କଣ ଖାଇବ?
ସିଏବି ସେଇ ରୁଟି ଖାଇଦଉଚି ରୁଟି, ଡାଲି ଅଛି ସେ ଖାଇଦବ। ଆମର ସେମିତି କିଛି ନାହିଁ ଆମ ମା ପୁଅର ଯାହା ହେଲେ ଚଳିବ।
ହଁ ହଁ ଗୋଟେ ଗୋଟେ ପିଲା ବୁଝି ଯାଉ ଚନ୍ତି ଇଏ ଛୋଟ ବେଳ ଟିକେ ବୁଝି ଯାଉଥିଲା ଏଇ ଇଏ ବଡ଼ ହେଲାରୁ ଆଉ ବୁଝିବାରୁ ନାହିଁ। ଅଧିକ କିଛି କର ତାଙ୍କ ପାଇଁ ଟିକେ ଏଠି ସକାଳୁ ସ୍କୁଲ୍ ଯିବ ଯେ ହେଇଠି ଟିକେ ନାକୁ ଆମ୍ ସେ ଇଟିଲି ଚଟଣୀ ଖାଇବ ମଟର୍ ତର୍କାରୀ ଦେଲେ ଖାଇବନି ଖାଇକିନା ଯିବ ଯେ ଯାହା ଦି ପରେ କାଳେ ତିନ୍ଟା ବଳେ ସାଢେ ତିନ୍ଟା ଆଇଲେ ଖାଉଚି ପଛେ ଯାହା ଆଉ ଦି ପହରେ ଟିଫିନି ବି ନବନି କିଛି ନାହିଁ। ଏମିତି ଆଉ।
ଛୁଆଙ୍କ ମନଓ
ବାପାରେ ସେ ଛୋଟ ବେଳେ ବା କହିଲି ଡାଲି ଆଳୁ ଚଟଣି ଦେଲେ ବି ବୁଝୁଥିଲା ଉଁ ଡାଲି ଆଳୁ ଚଟଣି ଟିକେ ପାପଡ଼ ଟିକେ ଦେଖିକି ବୁଝେଇିଖୁଆଇ ଦଉଥିଲି ତାରା ଜନ୍ହ ଦେଖେଇକି ଖାଇ ଦଉଥିଲି ଇଲେ ତମେ ଯାହା ଦେଖେଇଲେ ସିଏ ତମକୁ ଦେଖେଇଦେବେ ତାରା ଜନ୍ହ ନା ମାନେ ନା ଆମ ପାଇଁ କ
ମୋ ପୁଅ ଯିଦି ନାଇଁ କଣ ମୁଁ ବାହାରେ ରହିଲି ସବୁବେଳେ ଏକୁଟିଆ ରହିଲି। ସେ ଆମ ଭିତରେ ହିଁ ରହିଲା ବାହାରେ କିଛି ଜାଣିଲାନି ତ ସିଏ ଯାହା ଦେଲେ ତାହା ସେଠି ବି ରାଜସ୍ଥାନରେ ବି ସେ